ହଁ ରୋଷେଇ?
ହଁ, ରୋଷେଇ ଚାଲିଛି ଆଉ।
ଛୁଆ ଶୋଇ ପଇଲାଣିି?
ରୋଷେଇ ରୀତି କୃଚି ଆଉ ଛତୁ ବାଜୁଚି।
ଅ ହ। ଆଉ ଛୁଆ ଶୋଇପଇଲା ନା ଶୋଇନି? ଆମର ଭାତ ଟା ଓହ୍ଲେଇ ଦେଇଛି। ଯାଉଛି କଣ ହଁ ତାକୁ ଖୁଆ ଦିଅ ଶୋଇ ପଡିବ ନା।
ଆଁ ସିଏ ଦଶଟା ହେଇଯାଉଛି ସେ ଏଗାରଟା ଶୋଉଛି।
ଓହୋ ହଁ ତମ ଶାଶୁ ଶଶୁର ବି ଶୀଘ୍ର ଖାଇବେ ନା?
ନାଁ ଆମର ସମସ୍ତେ ଖାଇଲା ବେଳକୁ ଏଗାରଟା ଦଶଟା ସାଢେ ଦଶଟା।
ହୁଁ ଦଶ ଟା ସାଢେ ଦଶ ଟା ହଁ ଆମର ଖାଲି ଭଜା ଟିକେ ହବ ଆଜି ଆଉ। ଭାତ ଏନେ ରାନ୍ଧିଲି ଯେ ଛାଇଁ ପଖାଳ କରିଦେଲି ଭଜା ଟିକେ କରାହବ।
ହୁଁ ଆଜି ବାହବୁ ଭୁବନେଶ୍ଵର ଗଲେ ଯିବା ଆଉ।
ହଁ। ବୁଲିକି ଧଉଳି ଖଣ୍ଡଗିରି ସବୁ ବୁଲିକି ଯିବ ଆଉ।
ହଁ ତମେ ତ ଅଛ ବୁଲେଇବ ଆଉ
ତା ଗାଁକୁ।
ଆମର ତ ଏଇ ଗାଁରେ ଆଉ।
ହଁ ହଁ ଗାଁରେ
ହଁ ଆମ ଶାଶୁଘର ଗାଁ ରେ ବାପ ଘର ଗାଁ ରେ।
ଆଉ ଭଲ। ଆଉ ତୁମର ଭଲ।
ହଁ। ହେ ବାପଘର ଏଇଠୁ କିଲୋମିଟରଟେ ଆଉ। ବୋଲେ ଆମ ରୋଡ ରେ ବାପ ଘର ଗ ଗ ଗାଁ ଭିତରେ।
ଅ ହ ବହୁତ ପାଖ ଆଉ କଣ।
ହଁ ମ ଏନୁକା ଗଲେ ଏନୁ ଆଉ ପାଞ୍ଚ ମିନିଟ ଲାଗିବନି। ହଁ ଭାଇ ଯେତେବେଳେ ଇଛା ତ ଏ ମାମା ଯାହା ପଠଉଛି ସାଙ୍ଗେ ସାଙ୍ଗେ ଧରକି ହାଜର।
ହଁ ଭଲ ସେପଟେ ତମର କଣ ସବୁ ଚି ମାନେ କଣ ଭଲ ଜାଗା।
ଆମର ନୟାଗଡରେ ଅଛି ଦକ୍ଷିଣ କାଳୀ ମନ୍ଦିର।
ହଁ।
ଆଉ ଅଛି ହଁ ଯୋଉଁ ଏବେ ହେଇଛି ବୈଷ୍ଣବ ଦେବୀ ମନ୍ଦିର।
ହଁ- ହଁ।
ଆଉ ଉଁ ଆଉ ଅଛନ୍ତି ଯୋଉ ଲଡୁ ବାବା।
ହଁ ହଁ ଶରଣ କୋଳ ହଁ ମୁଁ ଯାଇଥିଲି। ଏଇ ଛୋଟ ଦିନେ ଛୋଟ ଦିଲ୍ଲୀ ଯାଇଥିଲି।
ହଁ ମୁଁ କେତେବେଳେ ଦେଖିନି।
ଯାଇଥିଲି ଆମ ପଡିଶା ଘର ଦେଠେଇ ଜଣେ ଅଛନ୍ତି ତାଙ୍କ ବାପ ଘର ତ ସେଇ ଗାଁ।
ହଁ।
ତାଙ୍କ ସାଙ୍ଗରେ ହିଁ ଯାଇଥିଲି ମୋ ଆଇ ଯାଇଥିଲା ଯାଇଥିଲି।
ହଁ ହଁ।
କଣ୍ଟିଲ ଯାଇଥିଲେ?
ହଁ କଣ୍ଟିଲ ନୀଳ ମାଧବ ଯାଇଛି।
ନୀଳମାଧବ ମୁଁ ଯାଇଥିଲି।
ହୁଁ।
କଣ୍ଟିଲ ଯାଇନି ବହୁତ ବର୍ଷ ହେଲା ଯିବା ଆଉ କେତେ କେତେବେଳେ ଆଉ।
ହୁଁ ଆମ ଗାଁକୁ ଆସ ଯିବା ଆଉ।
ହୁଁ ଯିବା ଆଉ।
ହଁ ଏମତି ତ ଚିହ୍ନା ହେଇଗଲେଣି ଆଉ।
ଏହେଁ ହଁ।
ହ।
ଆଉ ଏପଟେ ଆସିବ ଏ ବର୍ଷ ଦଶହରାକୁ।
ହଁ ଯିବା ଆମ ମାଉସୀ ଶାଶୁ ରହୁଛନ୍ତି ଭୁବନେଶ୍ଵରରେ ତ
ମା ଶାଶୁ।
ହୁଁ।
ହଁ।
ସେ ଭୁବେନସ୍ୱର ରଛନ୍ତିନ ସେ କୋଉ ପଟୁ ମୁଁ ଆଜି ଆ ଯାଇବି ନି ବାହାଘର ଚାରି ବର୍ଷ ହେଲାଣି ଯାଇନି।
ଓ ଯାଇନି?
ନା।
ହଁ।
ହୁଁ ମୁଁ ଭୁବନେଶ୍ୱର ତ କାହିଁ କେତେବେଳେ ଦେଖିନଥିଲି।
ହଁ ଆସିଲେ ସିନା ଏଣେ
କଣ କାମ ଯେ ଏବେ ଆର ବର୍ଷ ଯେତେବେଳକୁ ମେଡିକାଲ ଥିଲି ତ ସେଇଠି ମାସେ ରହିଥିଲି।
ହଁ ଛଅ ନମ୍ବର ଆ ଆମର ଏଇଠି ପାଖ ଆଉ କଣ ଛଅ ନମ୍ବର ଆମେ ଯୋଉପଟ ରହୁଛୁ ହଁ।
ହଁ।
ପାଖା ପାାଖି ପୁରା।
ଭଡା ନା ଘର ତିଆରି କରି
ନାଇଁ ମୁଁ ଭଡା ରହିଛି।
ହୁଁ ମାସକୁ କେତେ ଭଡା?
ଏଁ ଆଠ ହଜାର।
ବାରେ
ହୁଁ ହୁଁ ଆଉ ସବୁ ଆଉ କଣ କି
ହଁ।
ଭଡ଼ା ବେଶୀ ମାରୁଛି।
ହୁଁ।
ଆଉ କେତେବେଳେ ଯାଇଥିଲ ଯିବ ଘଟଣା ତାରିଣୀ ସେପଟେ କାଳି ଯାଇ ବୁଲିକି
ହଁ ମୁଁ ଭାବୁଛି ଏବେ ଯିବି ବୋଲି ଘଟଗାଁ। ଆର ବର୍ଷ ହୁଁ ବୋଲେ ଏଇ
ହଁ ଆମର ପୁଅର ମୋର ପୁଅ ଯାଇଥିଲା ଆମେ ସମସ୍ତେ ଯାଇଥିଲୁ ପରିବାର ସହିତ ଚୁଟି ପଡିଥିଲା ଆମ ପୁଅର।
ହଁ ଭାବୁଛି କୋଲକାତା ହାଓଡା ବି ଟିକେ ଯିବା ବୁଲିକି ଆସିବୁ।
ହଁ ହଁ ବୁଲିକି ଆସିବ ଆଉ କେତେ
ହଁ ହଁ ଆ ନଣନ୍ଦ ରୋ ହାଇଦ୍ରାବାଦ ଆଡେ ବି ଯିବାର ଅଛି।
ହଁ ହଁ ହ ଯା ହାଇଦ୍ରାବାଦ
ତାଙ୍କ ହଜବେଣ୍ଡ କମ୍ପାନୀ ଅଛନ୍ତି ଏଠି।
ହଁ ହଁ।
ହୁଁ ସେ ହାଡ ରହୁଛନ୍ତି।
ହଁ ସିଆରି ଯିବ ଯାହା ଅଛି ସେ ସବୁ ଜାଗା ବୁଲିକି ବୁଲିକି ଆସିବ। ଆଉ ତମ ବାବୁ କଣ କରନ୍ତି?
ଏ ବିଜନେସ ଆଉ।
ହଁ। ଲିଙ୍ଗରାଜ ମନ୍ଦିର ଦେଖିଛ କେତେବେଳେ ନା ଦେଖିନ?
ହୁଁ ଭୁବନଶ୍ଵର ମୁଁ କୌଣସି ଜାଗା ହିଁ ଦେଖି
ଓହୋ ହଉ ଆସ କେତେବେଳେ ଆଉ
ଆଉ ଯିବା ଆଉ
ଏଇ ଲିଙ୍ଗରାଜ ମନ୍ଦର କେେଦର ଗୋରି ଏପଟ ଇସ୍କନ
ହଁ ମୁଁ ନାଇଁ ଭୁବନେଶ୍ଵର କୌଣସି ଜାଗା ଦେଖିନି।
କନାଣ୍ଡି ପାଖରେ
ହଁ।
ରାମ ମନ୍ଦିର ଦେଖିବ।
ହଁ ତମ କେତେ ବଡ ରାମ ମନ୍ଦିର ଦେଖିଛ?
ନାମୁଁ ଯାଇନି।
ହୁଁ ଅଯୋଧ୍ୟା ଯୋଉଦିନ ପଚିଶ ଟା ହେଲା ଏଇଟା ସେଇଦିନ ହେଲା।
ସେଇ ବା ଆମ ଗାଁ ପାଖ ମାନେ ଦେଇକି ଯାଉ ସେଇ ରୋଡରେ ଯାଇନି ସେପଟେ
ମୁଁ ଯାଇଥିଲି।
ଏ ହଁ ନୟାଗଡ ଦକ୍ଷିଣ କାଳି ଆମେ ଦେଇକି ଯାଉଛୁ।
ହଁ ହୁଁ।
ମନ୍ଦିର
ହଁ।
ଥରେ ଯାଇଥିଲି ବି ସେଇ ଭିତରକୁ ହେଲେ
ହଁ ମୁଁ ଯାଇଥିଲି। ଚାରି ବର୍ଷ ତଳେ ମୋ ପୁଅ ଜ ମ ହେଇ ନଥିଲା ମୁଁ ଯାଇଥିଲି।
ଅ ହଁ।
ହଁ।
ଆମେ ଯାଇଥିଲ ସଆଡେ ହୀରାକୁଦ ଡାମ୍ ସମ୍ବଲପୁର ଲାଇନି
ସମ୍ବଲପୁର ସମଲେଇ
ହୁଁ ସବୁ ସେପଟେ ଦେଖିକି ଆସିଲୁ ବା। ହଁ ଘଣ୍ଟେଶ୍ଵରୀ
ହଁ ହୀରାକୁୁଦୁ
ହୀରାକୁଦୁ ଡାମ୍ ଏରାକ ସବୁ ଯେତେକ ସେଇ ସବୁ ବୁଲିକି ଦେଖିକି ଏ ଟୁରିଷ୍ଟ ଗାଡି ରେ ସବୁ ଯାଇଥିଲୁ ମେ
ହୁଁ।
ଯେତେବେଳେ ଗାଁ ରେ ଥିଲୁ ସବୁ ଯାଇକି ଛୁଆ ଛୋଟ ଥିଲେ ଯେତେଳେ
ହୁଁ ଆଉ ଛୁଆ ପାଠ ପଢ଼ିଲାଠୁ ଆଉ କୁଆ ଯିବ
କଣ ଗାଁ କୁ ଟିକେ ଯାଇପାରୁନି ତମର ମାଣବସା ଗୁରୁବାର ଅଛି?
ନା ଆମର ନାହିଁ ଆମର ଖାଲି ଅରୁଆଖିଆ।
ହଁ ହଁ ଆମର ନାହିଁ ଅଛି ଶାଶୁଘର।
ଓ ତମ ଶାଶୁଘର ପୁରା ନୂଆ ଗାଁ?
ହଁ ସେଇ ନୂଆ ଗାଁ ପାଖରେ ଆଉ କଣ।
ନୂଆ ଗାଁ ପାଖରେ କୋଉ ଗାଁ?
କଣ କହିଲ?
ନୂଆ ଗାଁ ପାଖରେ କୋଉ ଗାଁ?
ସେଇଠି ଯୋଉ ଇଏ ମୋ ଓଦୟପୁର।
ଉଦୟପୁର ଉଦୟପୁରରେ କଣ ଗୋଟେ ଅଛି ଉଁ ମ୍ ହଁ ଲାଇବ୍ରେରୀ ଅଛି ଆଉ ଗୋଟେ କଣ ଅଛି ଅଜା ନା ମ୍
ହ
କଣ ଗୋଟେ କହୁସନ୍ତି ଆଉ।
ଏଇ ଯୋଉ ଦା ଦାସିଆ କା
ହଁ ଦସିଆ ଆଜା।
ତ ଅଁ ଏବେ ଆମ ଗାଁ ପଟେ ସେ ଏପଟେ ଗଲାବେଳେ ହନୁମାନ ପାହାଡେ ବି ସେବି ଗୋଟେ ଠାକୁର ସେପଟେ ଭଲ ଏବେ ଆମ ଗା ଆମ ଗାଁରେ ତ ସେଇତ
ହଁଅ।
ଓପର କୁ ଗଲାବେଳେ ବାଟରେ ସେଇଟା ବହୁତ ବଢିଆ ହେଇଛି ଜାଗାଟା। ମନ୍ଦିର ହେଇକି ହନୁମାନ ମନ୍ଦିର ବହୁତ ବଢିଆ ହେଇଛି। କେତେବେଳେ ଗଲେ ସେପଟେ ବୁଲିକି ଆସିବ।
ହଁ ସେଆଡେ ଗଲେ ଯିବା ଆଉ।
ହଁ।
ହୁଁ। ହୁଁ ହଁ ହଉ ଆଉ
ଆଉ ସବୁ କଣ, କଣ ଖାଇବ ଆଜି ଭାତ?
ହଁ ଭାତ ଭାତ ଅଁ ଛତୁ। ଆଉ ଯୋଉ ସଚିନ୍ଦ୍ରା ସେଇଟା ଭାଜିଛି।
ସେ କଣ ବାରିରେ ଫଳେ ନା କିଣିକି ଆଣିଥିଲେ?
ନାଇଁ ସେ ଆମ ମାଉସୀ ଜଣେ ଦେଇଥିଲେ।
ହଁ ହଁ ସେଟା ଭାଜିଲେ ଭଲ ଲାଗେ।
ହଁ ହଁ ଭାଜିଛି ତାକୁ ପିଆଜ ସୋରିଷ କଞ୍ଚା ଲଙ୍କା ଫୁଟେଇକି। ଏଟାରେ ଆଉ କିଛି ନାହିଁ ଖାଲି ଲୁଣ, ହଳଦୀ, ଲଙ୍କାଗୁଣ୍ଡ।
ଆଉ ସେତିକି ତ ସେଥିରେ ପଡିବ ଆଉ କଣ କି?
ହଁ
ସେଇଟା ଭାଜିଲେ ଆମ ଝିଅ ଭଲପାଇବ ବଢିଆ ଲାଗିବ ସେଇଟା।
ହଁ।
ଜହ୍ନି ଆମ ଗାଁରେ ସେଇ ପୋଟଳ ଲାଗେ, ଯେ ବାପା ଏବେ କରିପାରୁନାହାନ୍ତି ନହେଲେ ଆଗରୁ ଢେରେ କେତେ ମାନେ ଲଗାନ୍ତି।
ଓହୋ ମୋ ପୁଅ ଟା ଏଡେ ଦୁଷ୍ଟ।
ଲାଗି ହୁଏ, ଫଟି ପୋଟଳ ହୁଁ। ବହୁତ ହି ମାନେ ବା କରିପାରୁନାହାନ୍ତି।
ଉଁ ମୋ ପୁଅ ଟା ଏଡେ ଦୁଷ୍ଟ ତା ବହି ପତ୍ର ଚିରିକି ଥୋଇ ସାରିଲାଣି।
ଏଇ ତାକୁ ଅନା ଅନା।
ଭାରି ଦୁଷ୍ଟ ପିଲା ଟିକେ। ହଁଁ ହଁ ତାଙ୍କୁ ଯଦି ଏଇଠି ଛାଡିଥିବୁ ସେ ଆଉ ଟିକକୁ କୁଆଡେ ଯାଇକି ପହଞ୍ଚି ଯାଉଥିବ।
ତାକୁ ଜଗୁଥିବ ଛୋଟ ଛୁଆ ନା।
ହଁ ଆମର ପୁଣି ରୋଡ ସାଇଡ ଘରକୁ, ଡର ଲାଗୁଛି କୁଆଡେ କେତେବେଳେ ପଳଉଛି ସେ।
ନାଇଁ ନାଇଁ ତାକୁ ଜଗୁଥିବ କାମ ବରଂ ଲେଟ୍ ହବ ଛୁଆକୁ ଜାଗିବ।
ହୁଁ କାମ ବୋଲି ଏମିତି ଆମର ତରବର୍ କିଛି ନା। ଏଠି ରୋଷେଇ ରୋଷେଇ ବେଗ କରିକି ଥୋଇଲେ ଖାଉଛନ୍ତି ଦଶଟା। ଡେରି କଲେ ବି ହେ ଦଶଟା।
ଓ ହଉ ସେଇ ରୋଷେଇବାସ ଘର କାମ କଣ ଆଉ ସରୁଛି କି ହେଲେ କେତେବେଳେ।
ହୁଁ ଉଁ ଦୋକାନ ପକେଇକି ଆସୁଛନ୍ତି ଦିଅର।
ହଁ।
ଦୋକାନ ପକେଇଲା ବେଳକୁ ଦଶଟା ତାପରେ ଉଁ ହଁ। ଦଶଟା ସାଢେ ଦଶଟା ମୁଁ ମୋର ଖାଇଦେଇକି ଶୋଇପ
ଓହୋ, ଆସିଲେ ବାଢି ହେଇକି ଦଉଥିବ?
ହୁ ଉଁ ବୋଉ ଦଉସନ୍ତି, କେତେବେଳେ ମୁଁ ଦଉଛି।
ହଁ ହଁ ହଁ।
ହଁ।
ହୁଁ।
ଆଉ ସେ ଆଉ ତ ଦଶଟା ବେଳେ ବେଳେ ସାଢେ ଦଶଟା ଏଗାରଟା କରିବେ କିଏ ଅନେଇକି ରହୁଛି?
ହଉ ରଖିଦଉଛି, ହଁ।